ହ ହଁ କଣ କରୁଚ? ହଁ ସୁଭା ହୋଉଚି। ଆଉ ଖାଇ ସାରିଲଣି? ମୁଁ ବି ବସିଚି ଆଉ।
ହଁ ମୁଁ ଖାଇଥିଲି କଣ କେବଳ ବିସ୍କୁଟ ଖାଇଥିଲି। ଏବେ ମୋ ଭାତ ରାନ୍ଧିଚି। ତ ଏବେ କିଛି ତରକାରୀ ବନେଇଦେଲେ ଖାଇବି।
ଆଉ ତମେ କଣ ଖାଇଚ।
ମୁଁ ଏଇ ସକାଳୁ ଯାଇକି ମ୍ୟାଗି ନେଇକି ଆସିକି ତା କରିକି ଖାଇଲି ଆଉ।
ହଁ ମୁଁ ବି କରିକି ଖାଇବି ବୋଲି ଭାବୁଥିଲି। ନାଇଁ ମୁଁ ଏବେ ଯାଇଥାନ୍ତି ଗାଧୋଇବା ପାଇଁ ଆସିଲେ ତରକାରୀ କରିଥାନ୍ତି। ମତେ ଟିକେ ଥଣ୍ଡା ହେଇଯାଇଥିଲା ତ ମୁଁ ସେଥିପାଇଁ ଏତେ ସକାଳୁ ଆଉ ଗାଧେଇଲିନି।
ଓହୋ। ମେଡିସିନ ଖାଉଚ ତ?
ହଁ ସେମିତି ମାନେ ଆଜି ହିଁ ଟିକେ ଆରମ୍ଭ ହେଇଚିନା ତ ଖାଇଦେଲେ କିଛି ନାହିଁ ସେ ଭି ତରେ ହିଁ ରହିିଯିବ। ତ ତାକୁ ଦିନେ ଦି ଦିନ ସମୟ ଦେଇକି କି ତାକୁ ବାହାରକୁ ବାହାର ଦବା ଭଲ ନହେଲେ ସେ ଭିତରେ ରହିଗଲେ ଦେହ ଅ ବାଗିଆ ଲାଗିବ। ସେମିତିରେ ମୋର ବି ଛୁଟି ଅଛି ନା ତ ସିଏ ଯାହା ହବ ଟିକେ ସମ୍ଭାଳି ନେବି।
ଓ ହ ହୁଁ।
ହଁ ଆଉ କଣ କୁହ? ହଁ।
କୋଉଠି?
ଅ ତ କହିବି ପରେ।
ଆଚ୍ଛା।
ଆଉ ତମେ ପ-
ସବୁ ମାନେ ସବୁ ନନଭେଜ୍ ଆ ତୁ ଆଜି କାଲିର ଯଉ ଫାଷ୍ଟ୍ ଫୁଡ ଖାଉଚୁ ତୁ।
ସବୁ ଆସିବ।
ହଁ-ଆସିବ।
ଆଁ ତ କଉ ତରକାରୀ ଟା ତମର ଅଧିକ ଭଲ ହୁଏ?
ଏମିତି ଚିକେନ୍ ନ ହେଲେ ଚିକେନ୍ ବିରିୟାନୀ ଏଇ ସବୁ ମର୍ ଟିକେ ଭଲ ହୁଏ ଆଉ।
ଯାହଉ ତମକୁ ବିରିୟାନୀ ଆସେ ମତେ ସେମିତି ଆସେନି।
ମତେ ସବୁଠୁ ଭଲ ସବୁଠି ମୋର କିଛି ଭଲ ହୁଏ ବିରିୟାନୀ।
ହଁ-ତ ମୁଁ ତାକୁ ଦେଖିଚି କି ହଁ ଏମିତି ହବ କି
ବହୁତ୍ କିନ୍ତୁ ସହଜ ବହୁତ୍ ସହଜ ବନେଇବା। କହିବି କି କେମତି?
ହଁ କୁହ।
ହ ମାନେ ତାର ହଉଚି ଟ୍ରିକ୍ ଗୁଡାକ ହଉଚି କି ଫାଷ୍ଟ ଚିକେନ୍ ଟାକୁ ଆଣିକି ସେଥିରେ ଦହ୍- ହଁ। ଚିକେନ୍ କୁ ଆଣିକି ସେଥିରେ ଦହି ଆଉ ଧଣିଆ ଗୁଣ୍ଡ ହେଲା ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ ଜିରା ଗୁଣ୍ଡ ଆଉ ବିରିୟାନୀର ମସଲା ଯଉ ଆସୁଚି ଯଉ ବାହର ପ୍ୟାକେଟ୍ ବାଲା ପାଉଡର୍। ସେଟା ଆଉ ଚିକେନ୍ ମସଲା, ଗରମ୍ ମସଲା ଆଉ ଗୋଟା ମସଲା କିଛି ଯଉ ଗୁଡାକ ରହୁଚି କି ଶୁଖିଲା ମସଲା ଡାଲଚିନି ହେଲା ଗୁଜୁରାତି, ଲବଙ୍ଗ୍ ବ ୟାକୁ ସବୁ ଗୋଳେଇ ଦବ ଆଉ ଅଦା ରସୁଣ ର ବଟା ଟିକେ ଅଧିକ କରିକି ଦେଇକି ତାକୁ ଗୋଳେଇକି ତିନି ଘଣ୍ଟା ଭଳିଆ ରଖି ଦବ। ସବୁଠୁ ଆ- ତାଠୁ ଭଲ ହବ ଯଦି ତମେ ରାତିରୁ ତା ପୂର୍ବ ଦିନ ରାତିରୁ ଯଦି ଗୋଳେଇ କି ରଖି ଦେଇଥିବ ଆହୁରି ଭଲ ହବ ଅ-ରଖିଦେବ ତା ପରେ କିଛି ସମୟ ଛାଡିକି ମାନେ ଅଢେଇ ଘଣ୍ଟା ଯେତେବେଳେ ହେଇଯିବ ପତଳା ପତଳା କରିକି ପିଆଜ କୁ କାଟିବ କାଟି କି ତାକୁ ଟିକେ ତେଲରେ ଟିକେ କଡ୍ କଡ୍ କରି ଛାଣିବ ଯେମିତି ପୁରା ନାଲି ନାଲି ହେଇଯିବ। ପିଆଜ ତ ବାସ୍ନା ଗୋଟେ ଆସିବ ତାର ତ ସେଇ ତା-ଆଉ ପୋଦିନା ପତ୍ର ଏଇ ଦିଟା କୁ ସେଇ ଚିକେନ୍ ରେ ଗୋଳେଇକି ଯଉଟା ରଖିଥିବେ ସେଥିରେ ପକେଇକି ଆଉ ଅଧ ଘଣ୍ଟେ ଛାଡି ଦବା ତାକୁ ଆଉ କିଛି ଅଲଗା ବାହାର କରି ରଖିବା ପିଆଜ ଟା ତା ପରେ ଅଧ ଘଣ୍ଟେ ଛାଡିକି ତେଲ ଦେଇଦବା କଡେଇରେ ଟିକେ ଅଧିକ କରିକି ତେଲ ଦେଇକି ସେ ଚିକେନ୍ ଟାକୁ ପୁରା ସେଥିରେ ପକେଇ ଦେଇ ଘୋଡେଇଦବା। ମଝିରେ ମଝିରେ ଦଶ ମିନିଟ୍ ଥରେ ଯାଇକି ଟିକେ ଖାଲି ଗୋଳଉ ଥିବା ନ ହେଲେ ସେ ଆପେ ଆପେ ତା ଭିତରେ ହେଇଯିବ। ଆଉ ସେ-ସେଇଟା ଅଶୀ ପରସେଣ୍ଟ୍ ମାନେ କୁକ୍ ହେଇଗଲା ପରେ ସିଜିଗଲା ପରେ ଚିକେନ୍ ଟା ତମେ କଣ କରିବ ନା ଏପଟେ ଚାଉଳ ବିରିୟାନୀ ଚାଉଳ ଯାହା ବି ଆସୁଚି ତାକୁ ଅ -ଅତି କମ୍ ରେ ପନ୍ଦରରୁ କୋଡିଏ ମିନିଟ୍ ତାକୁ ଧୋଇକି ଭଲ ଭିଜେଇକି ରଖିବ ଚାଉଳଟାକୁ ପନ୍ଦର କୋଡିଏ ମିନିଟ୍ ଯାଏ। ହେଲା ତାପରେ ସେ ଭିଜି ଗଲା ପରେ ଆଉ ଗୋଟେ ଏପଟେ ଗୋଟେ ଗ୍ୟାସ୍ ର-ବସେଇବ ଗୋଟେ ହାଣ୍ଡିରେ ସେଥିରେ ଟିକେ ତେଲ ପକେଇବ ଟିକେ ଜିରା ଆଉ ସେଇ ଗୋଟା ମସଲା ଆଉ କିଛି ଅଧା ରଖିଥିବ ପକେଇବ ଲେମ୍ବୁ, ପୋଦିନା ପତ୍ର, ଆଉ ଲୁଣ ପକେଇ ଦବ ଭଲସେ ଫୁଟେଇବ ଫୁଟିଗଲା ପରେ ଯଦି ତମର ଇଚ୍ଛା ହବ ଗୋଟା ମସଲା ତମେ ଯଦି ପାଟିକି ଭଲ ନ ଲାଗୁଥିବ ଖାଇଲା ବେଳେ ଡିଷ୍ଟର୍ବ କରିବ ଏମତି ସେତେବେଳେ ବାହାର କରିଦବ ଯତେବେଳେ ପାଣି ଟା ପୁରା ଭଲସେ ଫୁଟିଯିବ ଗୋଟା ମସଲା ଗୁଡା ବାହାର କରିଦବ। ତା ପରେ ଚାଉଳ ଟା ପକେଇ ଦବ ଚାଉଳ ଟା ବି ସେମତି ସତୁରି ଅଶୀ ପରସେଣ୍ଟ ମାନେ ଯେତେବେଳେ ସିଝିଯିବ ତାକୁ ବାହାର କରିକି ଛାଣିକି ତାକୁ ଟିକେ ଫ୍ୟାନ ପବନ ଦେବେ ଟିକେ ଅଳ୍ପ, ଅଳ୍ପ ଶୁଖିବ ହାଲକା ହାଲକା। ପୁରା ଓଦା ରହିଲେ ହେଟା ଭଲ ହବନି ଟିକେ ଅଳ୍ପ ଅଳ୍ପ ଶୁଖି ଥିବ। ତାପରେ ଏତିକି ହେଇଗଲା ପରେ ଆଉ ଗୋଟେ ହାଣ୍ଡି କି ଏଇ ଯୋଉ ଏବେ ଆସୁନି ଡିସ୍ ଡିସ ରେ ତମେ କଣ କରିବ ଫାଷ୍ଟ ହଉଛି ସେ ଯୋଉ କଷା ଚିକେନ ରଖିଥିଲ କା କୁ ଗୋଟେ ମାନେ ଲେୟାର ଦବ ତା ଉପରେ ସେଇ ଚାଉଳରୁ କିଛି ଭାତ ଦବ। ଆଉ ବିରିୟାନୀ ମସଲା କିଛି ପକେଇବ ତା ଉପରେ। ଆଉ ସେ ଯଉ ପିଆଜ ଛାଣିକି ରଖିଥିବ ସେଇଟା ପକେଇବ। ପକେଇବ ପୁଣି ଆଉଥରେ ସେମିତି ଲେୟାର କରିବ। ଆଉଥରେ ପୁଣ ଚିକେନ ଦବ ଆଉ ଥରେ ଭାତ ଦବ ତମର ଦୁଇଟା କି ତିନ ତା ଲେୟାର ହେଲା ଯାଏ କରୁଥିବ। କରି ସାରିଲା ପରେ ଏ ତାକୁ ବନ୍ଦ କରିଦେଇଥିବ, ମାନେ କଣ କରିବ କହିଲ ଅଟା କିଛି ଅଳ୍ପ ଟିକେ ଚକଟିକି ଦେଇଦବ ଯେମି ଦେଇଦେଇକି ତାପରେ ଗୋଟେ ଥାଳି ଦେଇଦବ ମାନେ ସେ ଯୋଉ ଚାରିପଟେ ଯେମିତି କି ବାମ୍ଫ ଟା ବାହାରିବନି। ହଁ ବାହାରିବନି। ତାପରେ ଏପଟେ ଗୋଟେ ତାୱାକୁ ଟିକେ ଆଗରୁ ଟିକେ ଗରମ କରି ରଖିଥିବ ମାନେ ପାଞ୍ଚ ମିନିଟ୍ ଖଣ୍ଡେ ଗ୍ୟାସ ବସେଇକି ଟିକେ ଯେମିତି ତାତିକି ଥିବ ତାପରେ ବସେଇ ଦବ ଦଶ ମିନିଟ୍ ହାଇ ଫ୍ଲେମ ରେ ଥୋଇଦବ ତାୱ ଉପରେ। ତାପରେ ଆଉ ତାପରେ ପାଞ୍ଚ ସାତ ମିନିଟି ଲୋ ଫ୍ଲେମ୍ରେ ମାନେ ସେଇ ପୁରା ହାଇ ଫ୍ଲେମ୍ କରିବନି ମିଡିଅମ ହାଇରେ ରଖିବ ତାପରେ ଟିକେ ହଁ ତାପରେ ପାଞ୍ଚ ଦଶ ମିନିଟ୍ ଲୋ ରେ ରଖିଦବ। ତାପରେ ବନ୍ଦ କରିଦବ ବନ୍ଦ କରିକି ଛାଡିଦବ ସାଙ୍ଗେ ସାଙ୍ଗେ କିଛିବି ହାତ ମାରିବନି ଖୋଲିବନି। ପନ୍ଦର କୋଡିଏ ମିନିଟ୍ ଗଲା ପରେ ତାକୁ ବାହାର କରିବ ଆଉ ବିରିୟାନୀରେ ତ ଦହି ରାଇତା ଟା ମେନ୍ ଦହି ରାଇତା ପାଇଁ କାକୁଡି କଞ୍ଚାଲଙ୍କା ପିଆଜ ତମର ଯାହା ପସନ୍ଦ ଦହି ଆଉ ଲୁଣ ଆଉ ଟିକେ ମା ଚାଟ୍ ମସଲା ଦେଇକି ଟିକେ ପାଣି ଅଧିକ ଦେଇକି ହଁ ବନେଇବ ହେଇିଯିବ ଏମତି ଏମିତି କଲେ ହିଁ ହବ ପୁରା ଭଲସେ ହବ।
ଏମିତି ପାଇଁ ତ ଦି ତିନି ଜଣ ଦରକାର। ସବୁ ପା ଖରେ ଯଦି ଜିନିଷ ଅଛି ତ ତମେ କରିପାରିବ। ଯା ହଉ
ହଁ ମୁଁ ଏକା କରିଦିଏ। ପୁରା ଲାଗିବି ପୁରା ସକାଳ ଆଠଟାରୁ ପୁରା ଲାଗିବି। ଆଠଟାରେ ଲାଗେ ମୋର ସରିବ ରୋଷେଇ କେବଳ ସେଇ ଗୋଟେ ରୋଷେଇ ସରିବ ବାରଟା ସାଢେ ବା ନିଜେ ମସଲା ବାଟିବି। ହଁ ହଁ ନିଜ ରସୁଣ ଛଡେଇବି, ପିଆଜ କାଟିବି, ମସଲା ବା ଟିବି ଗୋଳେଇ ଏଇ କରିବି ସିଏ କରିବି ସବୁ ନିଜେ।
ଯଉ ମୁଁ କେବେ ତ କରିବା ପାଇଁ। ହଁ ମାନେ ଫାଷ୍ଟ ମାନେ ପ୍ରଥମେ ନିଜ ପାଇଁ କରିବି
ତ ସେଇଟା ଯଦି ଭଲ ହେଲା ତ ଅନ୍ୟମାନଙ୍କ ପାଇଁ କରିବି। କାରଣ ଅନ୍ୟମାନ କରିକି ସେ ସବୁ ଜିନିଷ ନଷ୍ଟ କରିବା ମୋ ଭିତରେ ସାହସ ହବନି। ମାନେ ଯଦି ଭଲ ନହବ ତ ସେ ସବୁ ତ ନ
ହଁ ହଁ ମୁଁ ଫାଷ୍ଟ ଫାଷ୍ଟ ଡରୁଥିଲି। କିନ୍ତୁ ମତେ ରୋଷେଇ କରିବା ଭଲ ଲାଗେ ମୁଁ କରିଦେଲି ଗୋଟେ ଏକ୍ସପେରିମେଣ୍ଟ ଭଳିଆ। ଦେଖିବା ହଉଛି ନା ହଉନି ଅଳ୍ପ ଥରେ ଆଗେ ଫାଷ୍ଟ୍ କରିଥିଲି ଅଳ୍ପ କରିଥିଲି। ଯଦି ଖରାପ ହେଇଗଲା ତାପରେ ଭଲ ହେଇଗଲା ତାପରେ ଟିକେ ସାହସ ବଢିଗଲା।
ହଁ ତ ଝିଅ ମାନଙ୍କର ଏଇଟା ଗୋଟେ ଗୁଣ ସେମାନେ କିଛି ଯୋଉଟା ତାଙ୍କୁ ଭଲସେ ଆସୁଥିବ ସେମାନେ କିଛି ସ୍ଵାଦ ନକରିକି ବି ପାଞ୍ଚ ଛଅ ଜଣଙ୍କୁ ଖାଇବାକୁ ଦେଇଦେବେ। ତା ମାନେ ତା ଅଭିଜ୍ଞତା ହେଇଯାଇଥାଏ ସେଥିରେ ବେଶି।
କିନ୍ତୁ ହଉଛି ଆଉ ଗୋଟେ କଥା ମତେ ଚା କରିଆସେନି କାଇଁ କହିଲ, ମତେ ହଉଛି ମତେ କ୍ଷୀର ଟା ସ୍ମେଲ ହୁଏ ଅମୁଲ ଟା ସ୍ମେଲ ହୁଏ ମୁଁ ତା ଭାଗ ମାପ ଜାଣିପାରେନା ମାନେ କ୍ଷୀର ପାଖକୁ ଗଲେ ମୋ ଦେହ କଣ ହେଇଯାଏ। ତ ମୁଁ ତାକୁ ମନ ଦେଇକି କରିପାରେନା କେବେ ଚାହା ମତେ ଜମାବି ଆସେନା କରି।
ତ ଚା ତ ମୁଁ ସେମିତି ବେଶୀ ସମୟ କରିନି ତ କିନ୍ତୁ କଲେ ଜଣା ପଡିବ। ତାପରେ ମୁଁ ଘରେ ତ ମା ତାର କରିକି ସେ ତାର ପିଏ। ତ ମୁଁ କେବେ ତାକୁ କରିକି ଦେଇନି ଆଉ ତ ଏଠି ମୁଁ ଜମା ଚାହା ପିଏନି। ତ ସେ ଅଭ୍ୟାସର ମୋର ନାହିଁ ତ କାହା ପାଇଁ କଲେ କି ନିଜ ପାଇଁ କଲେ ସିନା ସେଟା ଅଭ୍ୟାସ ହବ।
ହଁ।
ତମେ ତାହାଲେ କ୍ଷୀର ଜିନିଷ ତ କିଛି ଖାଉନଥିବ?
ନା ମୁଁ କିଛି ଖାଏନି କେବଳ ସେ କଚୁମ୍ବର ଦହି ଦହି କଚୁମ୍ବର କେବଳ ଖାଏ ଆଉ ମୁ ସେଟା ବି ପୁଣି ଯେବେ ମୁଁ ବାହାରକୁ ପାଠ ପଢିବାକୁ ଗଲି ଯୋଉ ପ୍ଲସ ଟୁ ପାଇଁକା ସେବେ ସାଙ୍ଗମାନଙ୍କ ଇଏରେ ପଡିକି ଖାଇଲି ନହେଲେ ବି ଏମିତି ନର୍ମାଲି ବିରିୟାନୀ ହଉ ଯେତେବେଳେ କିଣିକି ବି ଖାଆନ୍ତି ମୁଁ ଖାଏନି ସେଟା ମତେ ମତେ ଲାଗେ କି ସେମିତି ଲାଗୁଥିବ କ ଟେଷ୍ଟ ଖରାପ ହେଇଯିବ।
ହଁ ତ ତମେ କେବେ କ୍ଷୀରଛେନା ଖାଇବ ଦହିଛେନା ଖାଇବ ସେ ସବୁ ଭଲ ଲାଗେ କିିନ୍ତୁ। କିନ୍ତୁ ମତେ ଟିକେ ଘିଅ ବି ବାସ୍ନା ହୁଏ। ହଁ ତ ତମକୁ ଯେମିତି ବାସ୍ନା ହୁଏ ହଁ ମତେ ବି ସେମିତି ଟିକେ ଘିଅ ବାସ୍ନା ହୁଏ। ମୁଁ ଯେତେ ଚେଷ୍ଟା କଲେ ବି ଘିଅ ଟାକୁ ଖାଇପାରେନି।
ସେଇଆପା ମୋ ମା ଯେତେବେଳେ ହଁ ଯେତେବେଳେ ଅଳ୍ପ ଟିକେ ଟିକେ ଲହୁଣୀ ରଖିକି କେତେବେଳେ ଏମିତି ଘିଅ ବନା ଯାଏ ମୁଁ ମାନେ ରହିପାରେନା ମତେ ଏତେ ଗନ୍ଧ ହୁଏ। ମତେ ବାନ୍ତି ଲାଗେ ପା।
ହଁ। ତ ଗୋଟେ ଗୋଟେ ମାନେ ଯେମିତି କି ଘିଅଟା ଛୁଙ୍କ ଦିଅନ୍ତି। ସେ ମନ୍ଦିରରେ ଡାଲମାରେ ହଉ କି କ୍ଷୀରିରେ ହଉ ତ ସିଏ ଟିକେ ଯାହା ଖାଇ ହେଇଯାଏ। ଜଣା ପଡେନି କିନ୍ତୁ ଘରେ ଯଦି ତମେ ଗୋଟେ ଘି ଘିଅରେ କରିଥିବ ତ ସେଇଟା ବାସ୍ନା ଏମିତି ଜଣା ପଡେ ମୁଁ ତାକୁ ଖାଇପାରେନି।
ମୁଁ ବି ଖାଇପାରେନି ସେମିତିରେ ତ ମୁଁ କ୍ଷୀରି ଖାଏନି କାରଣ ସେଥିରେ କ୍ଷୀର ପଡ଼େ ବୋଲି।
ନାଇଁ ମୁଁ କିନ୍ତୁ କ୍ଷୀରି ଖାଏ ଆଗରୁ କଣ ହୁଏ ନା ଆମର ଗାଁରେ ସବୁ ଅ ଯାହାର ଯୋଉ ଯୋଉ ବାରି ଥାଏ ସେ ଠାକୁରଙ୍କ ପାଖରେ ଭୋଗ ଲଗାନ୍ତି ତ ତା ଆଗରୁ ଯାହାର ସଂକ୍ରାନ୍ତି ପାଳି ଯାହାର ପୂର୍ଣ୍ଣିମା ପାଳି ତ ଏମିତି ସବୁ ରାତିରେ ଖାଇବା କାହାର ପୂର୍ଣ୍ଣିମା ପକ୍ଷ ଅ ସଂକ୍ରାନ୍ତି ଥିବ କାହାର ଅମାବାସ୍ୟା ପକ୍ଷେ ସଂକ୍ରାନ୍ତି ଥିବ ସେମାନେ ସବୁ ଦିଅନ୍ତି ମନ୍ଦିରରେ ଖାଇବା। ତ ସେତେବେଳେ ସବୁ କଣ ହେଇଥିଲା ନା ଏମିତି ଆଉପା ଆମେ କିଛି ପାଉଡର ନଥିଲା କି ସେତେବେଳେ ଅମୁଲ ବାହାର ନଥିଲା ତ ସେତେବେଳେ କ୍ଷୀରରେ ହିଁ କେବଳ ହଉଥିଲା କ୍ଷୀରି। ତ ସେତେବେଳେ ମାନେ ସେମିତି ସେତେବେଳେ ବିସ୍କୁଟ ବି ପଡିନଥିଲା କି ଖିରିର ରଙ୍ଗ ଟିକେ ମାଟିଆ। ହବ ତ ସେତେବେଳେ ସବୁ ଧଳା ହୋଉଥିଲା ତ ସେ ଧଳା ଧଳା ଖିରିକି ତମେ ଖାଇବ ମାନେ ଏତେ ତେଲୁଆ ଟିକେ ଲାଗିବ। ଆଉ ଏତେ ମାନେ ମିଠା ସହିତ ଏତେ ବଢିଆ ଲାଗେ ତମେ ତାପରେ କ୍ଷୀରି ଖାଇବାକୁ ଖାଲି ହିଁ କହିବ। ତ ମତେ ସେବେଠାରୁ ଖିରି ଭଲଲାଗେ।
ମୁଁ କେବେ ସେମିତି ଖାଇନି ମାନେ ମୋ ମାଇଣ୍ଡରେ ଗୋଟେ ରହିଯାଇଛି କି ଯେ କ୍ଷୀର ପଡିଛି ମାନେ ସେଟା ମତେ ଅଧିକ ମୁଁ ଖାଇପାରିବିନି।
ନା କେବେ ଘରେ କେବଳ ଅଳ୍ପ ଚାଉଳ ନେଇକି ହଁ ନାଇଁ ମୁଁ କ୍ଷୀରର ସବୁ ଜିନିଷ ଖାଏ ମତେ ତ ଖାଇବା ପାଇଁ ଭଲଲାଗେ। ଏମିତି କ୍ଷୀର ସିଝିସାରିଲା ପରେ ସେ ହାଣ୍ଡିରେ ଯୋଉ କୋରୁଅବି ଲାଗିଥିବ ମୁଁ ତାକୁ ରାମ୍ପିକି ଆରେ
ଆମ ଘରେ ବି ସବୁ ସେମତି ଖାଆନ୍ତି କିନ୍ତୁ ମୁଁ ଜମା ଖାଏନି। କରୁଅ, ଘିଅ ହେଇସାରିଲା ପରେ ଯୋଉ କରୁଅ ହୁଏନି କଳା କଳା
ହଁ, ହଁ ତ ସେଇଟା ମତେ ଟିକେ ଖାଇବାକୁ ମୋ ଦେହ କଣ ହେଇଯାଏ କିନ୍ତୁ ମୋ ଦେଇମାନେ ଖାଆନ୍ତି କିନ୍ତୁ ସେଇ ମାନେ ଘିଅର କୋରୁଅ ଟା ମୁଁ ଖାଇପାରେନା ଆଉ ସବୁ କୋରୁଅ ଖାଏ।
ନା ମୁଁ କିଛି ଖାଇ ପାରେନା। ତାମାନେ ଆଉ ଅଲଗା ସବୁ ଭଲ ଲାଗେ ଛଣାଛଣି ଇଏ ସିଏ ଏସବୁ ଭଲ ଲାଗେ।
ଚିଂ ହଁ।
ଆଳୁଚପ, ପକୁଡି, ପିଆଜି, ଏଇ ସବୁ ପସନ୍ଦ କିନ୍ତୁ ସେ କ୍ଷୀର ରେ ତିଆରି ଜିନିଷ କିଛି ବି ମତେ ପସନ୍ଦ ନାହିଁ।
ହମ୍। ମୁଁ ତ ଭାବୁଛି ଆମ ଘରେ କିଏ ଗୋଟେ ଗାଈ ରଖନ୍ତା ମୁଁ ମାଗଣାଟାରେ ଖାଆନ୍ତି।
ଆମର ଜାଣିଛ ଆମର ଗୋପାଳ ଘର ହେଲା ଆମର ଏବେ ବି ଗାଈ ଅଛି ଆମ ଗାଁରେ ଆଗରୁ ବି ଥିଲା, ଯେତେବେଳେ ବାହାରେ ରହୁିଥିଲି ସେତବେଳେ ବି ଥିଲା। ସମସ୍ତେ କୁହନ୍ତି ତୁ ଆମ ଘର ଜନ୍ମ ହେଇ କିଛି ଲାଭ ନାହିଁ ତୁ ତ
ହଁ କାରଣ କ୍ଷୀରରେ ଅଧିକ ତା ମାନେ ଥାଏ କଣ କହିବି?
ହଁ ହଁ ହଁ ସବୁ ପ୍ରକାର ଥାଏ ଜିନିଷ
ହୁଁ।
ହଁ ହଁ ମୋ ମାମୁଁ ଘରେ ଜର୍ଷି ଗାଇ ଥିଲା ବୋଲି ଆଗରୁ ସବୁବେଳେ କ୍ଷୀର ଫିର ହଉଛି। ଦୁଆଁ ଦୁଇଁ ହୁଏ ତାଟିଆ ଗ୍ଲାସ ସବୁ ଗନ୍ଧାଏ ବୋଲି ମୁଁ ମାନେ ଅଧେବେଳେ ଯାଏନା ଗନ୍ଧେଇବ।
ହଁ ତ କିନ୍ତୁ ମାନେ ତମ